ହାଲୋ।
ହାଲୋ।
ଆପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବରେ ଶୁଭୁଛି?
ଇଏସ୍ ଇଏସ୍ ମତେ ପୁରା କ୍ଲିଅର୍ ଶୁଭୁଛି କୁହନ୍ତୁ କଣ କହୁଚନ୍ତି।
ଆପଣ ଏବେ ପୁରା ଫାଙ୍କା ଅଛନ୍ତି ନାଁ ବ୍ୟସ୍ତ ଅଛନ୍ତି।
ନାଁ ମୁଁ ଫାଙ୍କା ଅଛି।
ମୁଁ ଭାବିଲି ଆଜି ଆପଣ ପ୍ରଥମ ଥର ଡିଉଟି କରିବାକୁ ଯାଇକି ବୋଧେ ଥକି ଯାଇଥିବେ। ଆପଣ ଆଜି ଡିଉଟିରୁୁ କେତେବେଳେ ଫେରିଲେ?
ମୁଁ ଆଜି ଉମଁ ତିନିଟା ବେଳେ ଫେରିଲି।
ଆଚ୍ଛା ଆଚ୍ଛା ଡିଉଟି ରୁ ଫେରିକି ଆପଣ କଣ ସବୁ କଲେ ଘରେ।
ଡିଉଟିରେ ଫେରିଲି ତାପରେ ଆସିକି ଟିକେ ଘଣ୍ଟେ ଖଣ୍ଟେ ଶୋଇଲି। ନାଁ ଆଗେ ଆସିକି ଖାଇଲି। ତାପରେ ଘଣ୍ଟେ ଖଣ୍ଡ ଶୋଇଲି। କହିକି ତାପରେ ଆମ ଜଗନ୍ନାଥ ଆଶ୍ରମ ଯାଇଥିଲି।
ଆଚ୍ଛା ଜଗନ୍ନାଥ ଆଶ୍ରମ ଆପଣ କେତେଟା ସମୟରେ ଯାଇଥିଲେ?
ଏଁ ଛଅଟା ଦଶ ପନ୍ଦର ଷୋଳରେ ଯାଇଥିଲୁ। ଆଉଁ ଯାଇକି ଆଳତି ଟିକେ ହେଲା ଲକ୍ଷ୍ମୀଙ୍କ ଜଗନ୍ନାଥ ତ ହବନି ଲକ୍ଷ୍ମୀଙ୍କର ବିମଳାଙ୍କର ଗଣେଶଙ୍କର ଆଉ ହନୁମାନ ସିଙ୍କର ଆଉ ଶିବ ଠାକୁରଙ୍କର ଆଳତୀ ହେଲାଇ ଘଣ୍ଟି ଫଣ୍ଟି କିଛି ବାଜିବନି ପ୍ରତ୍ୟେକ ମନ୍ଦିର ଆଗରେ ଯେଉଁ ଘଣ୍ଟି ଥିଲା ସେ ଘଣ୍ଟି ସବୁ ଦୌଡ଼ିରେ ବାନ୍ଧି ଦେଇଛନ୍ତି। କାହିଁକନା ଜଗନ୍ନାଥ ଯେହେତୁ ଅଣସର ଘରେ ଅଛନ୍ତି ତେଣୁ ଘଣ୍ଟି ଫଣ୍ଟିେ କି ସେଠି ବାଜିବନି କିଛି ବାଧ୍ୟ କିଛି ଚାଲିବନି ଖାଲି ପ୍ଲେନରେ ଆଳତି ହବ ଆଳତି ବେଳେ ଯେଉଁ ଘଣ୍ଟି ହାତ ଘଣ୍ଟି ବଜାନ୍ତି ତାକୁ ବି ବାଜିବନି ପୁରା ସବୁ ବନ୍ଦ ଆଉ ଏ ଭୋଗ ଫୋଗ ପାଇ ଆସିଲୁ। ଆଉ ସେଇ ମନ୍ଦିରରୁ ଆସିଲା ବେଳେ ମୁଁ ଠାକୁରଙ୍କୁ ଡାକୁଥିଲି ଗୋଟେ ଗଛରୁ ନଡ଼ିଆଟେ ପଇଲା। ସେ ନଡ଼ିଆ ଟିକି ମୁଁ ଭାବିଲି ମନ୍ଦିରରେ ଦେବି ନାଁ ନାଇଁ ମୁଁ ଯାଉଛି ନେଇଯିବି ଘରେ ତାକୁ ଛଡେଇକି ଆଣିକି ଠାକୁରଙ୍କୁ ଭୋଗ ଲଗେଇବି ଆଉ ଏଇୟା ଭାବିକି ନେଇ ଆସିଛି। ଆଉ କେତେବେଳେ ସମୟ ହେଲେ ତାକୁ ନେଇକି ଠାକୁରଙ୍କ ପାଖରେ ଭୋଗ ଲଗେଇବି। ମୁଁ ତ ଆସୁ ଆସୁ ସେ ବାଟରେ ନଡ଼ିଆ ଟା ପଡିଲା। ଆଁ ମୁଁ ତେଣୁ ମନ୍ଦିରକୁ ଦେଇଥିଲେ ଚଳିଥାନ୍ତା କିନ୍ତୁ ମୁଁ ତାକୁ ନେଇଆଇଲି ମୁଁ ନେଇଯାଇ ଠାକୁରଙ୍କୁ ଛଡ଼େଇକି ଭୋଗ ଲଗେଇଦେବି। ଭଲ ହବ ଏଇ ବାବଦରେ ମୁଁ ନେଇ ପଳେଇ ଆସିଲି।
ହଁ ଆପଣ ନୁହଁ ଭଲ କାମ କରିଛନ୍ତି ବହୁତ ଆଉ କାଳେ କିଏ ଏଁ ମାନେ ମନ୍ଦିରରେ ଭୁଲ ରେ ଘଣ୍ଟି ବଜେଇଦବ ତ ଜଗନ୍ନାଥ ତାଙ୍କୁ ଡିଷ୍ଟର୍ଭ ହେବେ। ତ ସେଥିପାଇଁ ହଉଛି ସେମିତି ଗର ମାନେ ଘଣ୍ଟି ମାନଙ୍କରେ ସବୁ କପଡା ବନ୍ଧା ହେଇଛି। ଯିଏ ସେମିତି କି କିଏ ଭୁଲରେ ମଧ୍ୟ ଘଣ୍ଟି ବଜେଇବେ ନାହିଁ। ଆଉ ଆପଣ ଆଜି କହୁଛନ୍ତି କି ଆପଣ ଆ ଆରତି ବେଳେ ଜମା ବି ଭୁଲ କି ଉଁ ମଁ ଯୋଉଁ ବାଜା ବଜା ଯାଏ ସବୁ ଝାଞ୍ଜ ହରିକା ବଜେଇ ନାହାନ୍ତି ତ?
କିଛି କିଛି କୌଣସି ଠାକୁରଙ୍କ ମନ୍ଦିର ଯେଉଁ ଘଣ୍ଟି ଟଙ୍ଗା ହେଇଥାଏ ତାକୁ ବି ବଜା ହବନି। କିମ୍ବା ଯୋଉ ନନାମାନେ ଆଳତୀ କରନ୍ତି। ସେମାନେ ଯୋଉ ହାତଘଣ୍ଟି ବଜାନ୍ତି ତାକୁ ବି ବଜାଯାଉନି। କାରଣ ଜଗନ୍ନାଥ ଯେହେତୁ ଅଣସର ଘରେ ଅଛନ୍ତି ଏସବୁ କିଛି ବାଜିବନି। ଏବଂ ଖାଲି ପ୍ଲେନରେ ଖାଲି ଆଳତି କରିବେ। ଭୋଗ ରାଗ କରିବେ ସେତିକି, ବୁଝିଲେ କି?
ହଁ, ଆଉ ଆଜି ସକାଳେ ଆମେ ଯେତେ ଯାହା ସବୁ କହିଥିଲି ମୁଁ ଆପଣଙ୍କୁ କି ଜଗନ୍ନାଥଙ୍କୁ ଜଣେଇକି ଆସିବେ ଆପଣ ଜଣେଇଛନ୍ତି। ତ ଭଲସେ।
ହଁ ମୁଁ ଠାକୁରଙ୍କୁ କହିଛି ସବୁବେଳେ ତ ମନ୍ଦିର ଗଲା ପରେ ଠାକୁରଙ୍କୁ କୁହାଯାଉଛି। ନିଜର ମନୋକାମନା କଣ ସବୁ ଅଛି। ଆଉ ସବୁ ଠାକୁରଙ୍କୁ କୁହାହେଉଛି ହେଲେ ଆମ ଭାଗ୍ୟ କଣ? ଅଛି ଯାହା ଭଗତ ଠାକୁର ଯାହା ଆମକୁ ଦଉଛନ୍ତି ଆଉ।
ଆଉ ମୁଁ କହିଲି କି, ଆପଣ ସେଇ ଯୋଉ ମାନେ ଗଣେଶଙ୍କ ମନ୍ଦିର ଅଛି, ତା ପଛପଟେ ଯୋଉ ନଡିଆ ଗଛ ଅଛି। ସେଇ ନଡ଼ିଆ ଗଛରୁ ନଡ଼ିଆ ପଡିଲା। ନା ଏପଟ ସାଇଡ ରେ ଯୋଉଅ ଅଛି ନା ଏପଟ କଡ଼କୁ। କୁ ଯୋଉ ଅଛି ସେଇଥିରୁ ପଡିଲା କୋଉ ଗଛଟାରୁ ନଡିଆ ପଡିଲା।
ମାନେ ଆକ୍ଚୁଆଲି ସେ ଯେଉଁ ଗଣେଶ ମନ୍ଦିରର ପଛପଟେ ସେ ଯେଉଁ କୋଣରେ ଯୋଉ ଗଛଟା ଅଛି ସେଇ ଗଛରୁ ନଡିଆଟା ପଡ଼ିଲା ଆମର ଯୋଉ ଗଛ ଆଗରେ ଅଛି ଗାଡ଼ି ଏସବୁ ରଖାଯାଏ। ଆଉ ସେ ଯୋଉ ଆମର ଅରୁଣ ସ୍ତମ୍ଭ ପାଖାପାଖି ସେଇଠି ସେ ଗଛ ମୂଳକୁ ପଡ଼ିଲା। ମୁଁ ହଠାତ୍ ମନ୍ଦିରରୁ ବାହାରୁଥିଲି ଦେଖିଲାବେଳକୁ ନଡ଼ିଆଟା ପଇଲା ମୁଁ ସଙ୍ଗେ ସଙ୍ଗେ ମତେ ଛୋଟିଆଟେ ଦେଖାଯାଉଛି। ମୁଁ ତାକୁ ଉଠେଇ ଆଣି ସେ ମନ୍ଦିର କଡରେ ଥୋଇ ଦେଇକି, ଗଲି ଆଳତୀ ଫାଳତୀ ଦେଖିକି ଆସିଲା ହାତେ ମୁଁ ଚିନ୍ତା କଲି ମୁଁ ନଡ଼ିଆଟା ଏଠି ଦେଇଯିବି। ନା ନେଇଯିବି ଭୋଗ କରିବା ପାଇଁ ଛଡ଼େଇକି ଆଣି ଦେବି। ମୁଁ ଏହା କହି ନେଇଆସିଲି, ଘରେ ପଚାରିଲି। ଘରେ ମତେ କହିଲେ ନାଇଁ ଛଡେଇକି ତାକୁ ଭୋଗ ପାଇଁ ଦେଇଦେବ କାଲି ନେଇକି ନହେଲେ ଦେଇଦେବା ଏମିତି ନେଇଆସିଛି। କଣ ପ୍ରଭୁଙ୍କ ଇ ଇଚ୍ଛା, ପ୍ରଭୁ ଯେତେବେଳେ ଦେଲେ। ହଁ, ପ୍ରଭୁଙ୍କ ପାଖରେ ମୁଁ ଭୋଗଟା ଲଗେଇଦେବା ଭଲ ହେବ। ବୁଝିଲେ କି।
ହଁ, କାହିଁ କାହିଁକିନା, ପ୍ରଭୁଙ୍କର ଗଛ, ପ୍ରଭୁଙ୍କ ଜାଗାରେ ସେ ଗଛ ହେଇଛି। ସେଟା ନିହାତି ପ୍ରଭୁଙ୍କର। ଆଗ ଅଧିକାର ଅଛି ସେ ନଡିଆ ପ୍ରତି। ତ ଆପଣ ପ୍ରଭୁଙ୍କ ପାଖରେ ଭୋଗ କରିକି କି ଚଢେଇକି ଆଣିକି କି ନିଜେ ଖାଇଲେ ସେଇଟା ଠିକ୍ ହବ ଆପଣ ଭଲ ଭାବିଛନ୍ତି। ଖାଲି ତାକୁ ମାନେ ସେ ଯୋଉ ପଇଡଟାକୁ ଛଡେଇକି ତାହା ଭିତରୁ ନଡିଆ ଯୋଉଟା ସେଇଟା ନେଇଯିବେ। ଗଣେଶଙ୍କ ପାଖରେ ଭୋଗ ହିଁ କରିଦେବେ। ଭଲ ହବ। ଯେମିତି କିି ଆପଣଙ୍କୁ ବହୁତ ପାଠ ଦେବେ। ଆଉ ଆପଣଙ୍କ ଛୁଆ ଦିଟାଙ୍କୁ ବି ଗଣେଶ ବହୁତ ବୁଦ୍ଧି ଆଉ ପାଠ ଦେବେ। ବୁଝିଗଲେ ତ!
ହଁ ହଁ, ଆଚ୍ଛା ଆପଣ ନଡ଼ିଆ ଛଡ଼େଇ ପାରିବେ।
ହଁ। ମୁଁ ବହୁତ
ଆଉ ତାହାଲେ ମୁ କାଲି ମୁଁ କାଲି ସକାଳେ ନଡ଼ିଆଟା ଦେବି ଆପଣ ଟିକେ ଛଡ଼େଇ ଦେବେ ମୋର।
ନିଶ୍ଚିନ୍ତ ମୁଁ କେବେବି ମନା କରିବିନି। ମୁଁ କାଲି ଆପଣଙ୍କୁ ସାହାଯ୍ୟ କରିବି ନଡିବା ଛଡେଇବାରେ। ଆଉ ମୁଁ ନିଜେ ମଧ୍ୟ ନଡିଆ ଛଡେଇଦେବି ଆଉ ଆପଣ ତାପରେ ନେଇକି ଯିବେ ଜଗନ୍ନାଥ ଆଶ୍ରମ ସେ ନଡିଆକୁ ଭୋଗ କରିକି ଆସି ଆଉ କାଲି ଆପଣଙ୍କର କେତେଟା ସମୟରେ ଡ୍ୟୁଟି ଅଛି ବୋଲି ଆପଣ ଜାଣିଛନ୍ତି?
ବୋଧହୁଏ କାଲି ମୋର ଦୁଇଟା ବେଳେ ଡ୍ୟୁଟି ଅଛି। ମୁଁ କିନ୍ତୁ ଘଣ୍ଟା ଆଗରୁ ପହଞ୍ଚିବା ଦରକାର ଗୋଟେବେେଳେ ପହଞ୍ଚିବି। ତେଣୁ ମୋତେ ଏଠୁ ବାରଟା ବେଳେ ବାହାରିବାକୁ ପଡ଼ିବ କାରଣ ମୋର ଗାଡ଼ିଟା ନାହିଁ ତ ମୁଁ ବଡ ପ୍ରୋବ୍ଲେମ୍ ରେ ଅଛି ଆଉ ତେଣୁ ଟାଉନ ବସରେ ଯିବାକୁ ପଡ଼ିବ। ଟାଉନ ବସ୍ ରେ ଗଲେ ଘଣ୍ଟେ ଆଗରୁ ମୋତେ ଯିବାକୁ ପଡ଼ିବ। ତା ଛଡ଼ା ମୁଁ ଗୋଟେ ସେକେଣ୍ଡ ହ୍ୟାଣ୍ଡ ପୁରୁଣା ଗାଡ଼ି ଆଣିବି ବୋଲି ବର୍ତ୍ତମାନ ମନସ୍ଥ କରିଛି। ଅଳ୍ପ ପଇସା ନବ। ଆଉ ସେ ଗାଡ଼ିଟି ମୁଁ ବର୍ତ୍ତମାନ ପାଇନାହିଁ। ମୁଁ ଜଣେ ଦି ଜଣଙ୍କୁ କହିଥିଲି। ଆଉ ଜଣେ ମୋତେ କହିଛି ଦିଇଟା ଗାଡ଼ି ଦେଖିଛି କିନ୍ତୁ ଏ ରେଟ୍ ଅଧିକା ହେଇଯାଉଛି। ଆମର ତ ଇନକମ୍ କମ୍ ଅଛି। ତେଣୁ ଗାଡ଼ିଟା ଆଣିବି ବୋଲି ଭାବୁଛି କଣ କେମିତି ଆଣିବି ଚିନ୍ତା କରୁଛି। ତେଣୁ ଦେଖାଯାଉ ପ୍ରଭୁଙ୍କ ଇଚ୍ଛା କଣ ହଉଛି?
ହଁ ହଁ ଆପଣ ଯେହେତୁ ଏତେ ପଇସା ଇନଭେଷ୍ଟ କରିବେ। ତ ଆପଣ କିଛି ଭାବିଚିନ୍ତି କିି ହିଁ ଇନଭେଷ୍ଟ କରନ୍ତୁ। ଆଉ ମୁଁ କଣ କହୁଥିଲି କି? ଆପଣ ଯୋଉ କହିଲେ କି ଆପଣ ଗାଡି ଯୋଉ ଦିଟା ବେଳେ ଡିଉ ଅଛି ତ ଆପଣ ଗୋଟେବେଳେ ପହଞ୍ଚିବା କଣ ଦରକାର ଆପଣଙ୍କର ସେଠି।
ଏ କଣ ହେଇଛି କି ସେଠି ଟିକିଏ ଅସୁବିଧା ଆମର ହେଇଯାଇଛି ଅନ୍ୟ ଗୋଟେ ପିଲା ସେ କହୁଛି ଯେ ମୁଁ ଏଠି ଡ୍ୟୁଟି କରିବି ପରମାନେଣ୍ଟ। ଆଉ ତେଣୁ ଆମକୁ ମାଲିକ କହୁଛି ତୁମେ ପରମାନେଣ୍ଟ କାମ କରିବ ସେ ଯେ ଜିଦି ଧରି ବଇଛି ମୁଁ ଏଠି ପରମାନେଟ୍ କାମ କରିବି। ସେଇଥିପାଇଁ ମୁଁ ଆଗରୁ ପଳାଇ ଆଗେ ଡ୍ୟୁଟିରେ ରହିଗଲେ। ସେ ପିଲାଟା ଆସି ମନକୁ ଚୁପ୍ ରହିବ ସେ ଜାଣିବ ଯେ ଡ୍ୟୁଟି ଇଏ କରୁଛି ଆଉ ଘଟଣାଟା ଏଇଆ ହେଇଛି ଆଉ
ଓହୋ ସେଥିପାଇଁ ଆପଣଙ୍କୁ ଅଧିକ ଘଣ୍ଟେ ଡ୍ୟୁଟି କରିବାକୁ ପଡ଼ିବ ନା?
ହଁ ହଁ।
ଆଛା ଆଛା। ଏମିତି ତାହେଲେ ଆପଣ ସେ ମାଲିକଙ୍କୁ କହୁନାହାନ୍ତି କି ଆପଣଙ୍କର ସକାଳ ଛଅଟାରୁ ଦିଟା ପର୍ଯ୍ୟନ୍ତ ସମୟ ଟା ଆପଣଙ୍କ ପାଇଁ ଟିକେ ସୁବିଧା ହବ ଡିଉଟି କରିବାକୁ ନା ମାଲିକ କି ଦେଇଛି କି ମାନେ ସବୁ ଯେତିକି ଅଛନ୍ତି ଆପଣ ସବୁ ମିଶେଇ ମାସେଇକି ଡୁଟି କରିବେ ନା? କଣ କେମିତି ସିଷ୍ଟମ୍?
ସମସ୍ତେ ମିଶିକି ମାସିକି ଡ୍ୟୁଟି କରିବେ। କିନ୍ତୁ ଯେହେତୁ ସେ ପୁରୁଣା ପିଲା ସବୁ କାମ କରୁଛନ୍ତି ମାଲିକ ସେମାନଙ୍କ ବିଷୟରେ ଜାଣିଛନ୍ତି। ତେଣୁ ସେମାନଙ୍କୁ ସେ କାମ ଦେଉଛନ୍ତି। ତେଣୁ ମୁଁ ଯେତେବେଳେ ନୂଆ ଯାଇଛି ମୁଁ ଜାଣିନି ଭଲ କିଣି ତେଣୁ କୋଉ ସିଫ୍ଟ ରେ କଣ କାମ। ତେଣୁ ମୋତେ ଯେଉଁ ସିଫ୍ଟ ଦେଉଛନ୍ତି ମୁଁ ସେଇଟା କରିବାକୁ ବାଧ୍ୟ ହେଉଛି। ତେଣୁ ପରେ ମୁଁ ଜାଣିଲେ ମାଲିକ ସହିତ ଭଲ ସମ୍ପର୍କ ହେଲା ପରେ ମୁଁ ମାଲିକକୁ କହିବି ମୋତେ ଗୋଟେ ଏଇ ଟାଇପର ଡ୍ୟୁଟି ଦିଅ ଆଉ ମୁଁ କରିବି। କାରଣ ମୁଁ ଟେ ଦୂରରୁ ଆସୁଛି ଟିକେ ଗାଡ଼ି ଫାଡ଼ି ନାହିଁ ତେଣୁ ଏଇଭଳିଆ ପ୍ରକାର କଥା ସବୁ ହେଇଛି ଆଉ।
ହଉ ଆପଣ ଟିକେ ଠାକୁରଙ୍କୁ ଡାକିକି ଯେମିତି କିି ଆପଣଙ୍କ ପାଇଁ ସେ ଗାଡି ଟା ବହୁତ ଶୁଭ ହବ। ତ ସେମିତି ଦେଖିକି ସେ ଗାଡି ଆପଣ ଗୋଟେ ଆଣିଦିଅନ୍ତୁ। ଆଉ ପଇସା ପତ୍ର ବି କଣ ଠିକ ରେଟ୍ ରେ ଛିଣ୍ଡେଇବେ ଆମେ ତ ନଗଦ ପଇସା ଦେଇଦବା। ଆପଣ ବୁଝନ୍ତୁ ଆଉ ସେ ଦୋକାନ କୁ ବୁଝ ପଚାରିବେ କି ହଉଛି ଆଜ କାଲି କି ବ୍ୟାଟେରୀ ଗାଡି ଦେଖୁଛନ୍ତି କି ବ୍ୟାଟେରୀ ଗାଡି କଣ ଭଲ ପଡିବନି କି ସେକେଣ୍ଡ ହ୍ୟାଣ୍ଡ ଆଣିଲେ। ସେ ଯଉଁ କିଟିଏସ୍ ବାଲା ବ୍ୟାଟରୀ ଗାଡି।
ମୁଁ ପ୍ରଥମ ପ୍ରଥମ ତ ଶୁଣିଥିଲି ବ୍ୟାଟେରୀ ଗାଡ଼ିରେ ବହୁତ ପ୍ରୋବ୍ଲେମ୍ ଦେଖେଇଥିଲା। ତେଣୁ ଏବେ କଥା ମୁଁ ଜାଣିନି ତଥାପି କେତେଟା କମ୍ କମ୍ପାନୀ ଗାଡ଼ି ଭଲ ପଡୁଛି ବୋଲି ଲୋକ କହୁଛନ୍ତି ତେଣୁ ମୁଁ ତ କେବେ ଜାଣିନି। ତେଣୁ କଣ ହେବ ସେ କଥା ମୁଁ ତ କହିପାରିବିନି। ତେଣୁ ବ୍ୟାଟେରୀ ଗାଡ଼ି ଉପରେ ମୁଁ ସିଓର ନୁହ କିନ୍ତୁ ମୁଁ କେତେକ ଦେଖିଛି ବ୍ୟାଟେରୀ ଗାଡ଼ି ଉପରେ ଖରାପ ଆସିଛି। ତେଣୁ ସେଇଥିପାଇଁ ଟିକେ ମନ ଟିକିଏ ଟାଣି ହେଉନି ସେ ବ୍ୟାଟେରୀ ଗାଡ଼ି କିଣିବା ପାଇଁ।
ହଉ ତାହେଲେ ଆପଣ ବ୍ୟସ୍ତ ହୁଅନ୍ତୁନି ଯାହା ହବ ସବୁ ଭଲ ହବ। ଏବେ ମୁଁ ତା ହେଲେ ରଖୁଛି ଆପଣ ବି ଯାଆନ୍ତୁ ଶୋଇବେ।
ଠିକ ଅଛି ଠିକ୍ ଅଛି।